ହଁ ହାଲୋ ନମସ୍କାର, କଣ କରୁଚ?
ନମସ୍କାର ଜୟ ଶ୍ରୀ ଜଗନ୍ନାଥ, ବସିଛି ଆଜ୍ଞା।
ହୁଁ, ଆଚ୍ଛା। ନାଇଁ ମୁଁ ତ ଏଇ ବାହାରେ ଅଛି। ବର୍ଷା ହଉଛି ସେପଟରେ।
ଆଜ୍ଞା ଆଜ୍ଞା ବର୍ଷା ଜୋର ହଉଛି। ଆପଣଙ୍କର ସେଠି କଣ ଜୋର ନା ଅଳ୍ପ ହଉଛି?
ନାଇଁ ଏପଟେ ତ ଛାଡି ଯାଇଚି। କିନ୍ତୁ ଦିନ ସାରା ହଉଥିଲା ଏବେ ଛାଡି ଯାଇଚି ଟିକେ।
ଆଜ୍ଞା, ଆଜ୍ଞା, କାସ୍। ଆପଣଙ୍କ ଘର ଟା କୋଉଠି?
ଆମ ଘର ହଁ ଆମ ଘର ତ କେନ୍ଦୁଝର।
ଆଜ୍ଞା ଆଜ୍ଞା ଓ ମା ଙ୍କ ମନ୍ଦିର କତିରେ ନାଇଁ?
ଆଚ୍ଛା।
ଆଜ୍ଞା।
ଆଉ ଆପଣ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଘରେ?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ଆପଣ?
ହଁ ମୁଁ ବି ଭଲ ଅଛି ଆଜ୍ଞା।
ଆଉ ଆଜି କଣ ଖାଇଥିଲେ ଗାଧୁଆବେଳେ?
ଆ, ଖାଇଥିଲି ଭାତ, ଡାଲି, ଖଟା ଖିରୀ, ପନିର୍ ତରକାରୀ। ସେଠି ଭୋଜି ଥିଲା ତ ଯାଇଥିଲି ନିମନ୍ତ୍ରଣ ଥିଲା।
ଆଚ୍ଛା।
ଆପଣ?
ତାରୀ
ସେ ଘଟଗାଁ ତାରିଣୀ? ମୁଁ କହିଲି ଆପଣ ଆଇମିଷ ଖାଆନ୍ତି ନାହିଁ ତାହେଲେ।
ଆପଣଙ୍କର ବ୍ୟାକଗ୍ରାଉଣ୍ଡ ଶୁଭୁଚି। ମାନେ ସେପଟରେ କଣ ସାଉଣ୍ଡ ହୋଉଛି।
ହଁ ଗାଡି ଯାଉଛି ତ ରୋଡ୍ ସାଇଡରେ ମୋ ଅଫିସ୍ ଟା ତ ସେଥି ଲାଗି ଶୁଭୁ ଥିବ।
ଆଚ୍ଛା।
ଆଜ୍ଞା, ଆଜ୍ଞା।
ଆଉ କାଳୀ ପୂଜା କେମିତି କଣ ପାଳନ କଲେ ଏଥର?
କାଳୀ ପୂଜା ତ ଆମର ଏଠି ଏତେ ଧୁମଧାମ ରେ ନୁହେଁ ଯେତିକି ବି ହେଲା ବହୁତ ଭଲସେ ପାଳନ କରିଥିଲୁ। ଆ ପୂଜା ଦୀପାବଳି ଦିନ ବି ହୁଏ। ଭଲ ବାଣ ଫାଣ ବି ଫୁଟେଇଥିଲୁ।
ଆଉ କୋଉଠି ଆଉ କୋଉଠି ଯାଇଥିଲେ ବୁଲିବାକୁ କାଳୀ ପୂଜାରେ?
ନାଇଁ ଏଇ ବର୍ଷ ଟିକେ ଜରୁରୀ ମାନେ ସେଇ ଟାଇମ୍ ରେ ଆମର ଅଫିସରେ କାମ ପ୍ରେସର ରହିଲା ତ। ଆଉ ଏତେ ଯାଇ ହେଲାନି କୋଉଠି ଲୋକାଲରେ ଆମର ଯେତିକି ବୁଲିଲୁ।
ଆପଣ ମାନେ ଆପଣ ଅଫିସରେ କାମ କରନ୍ତି ଆପଣ ମାନେ ଆପ୍ ପଣ କୋଉ କାମ କରୁଚନ୍ତି?
ମୁଁ ଫ୍ଲିପକାରଟରେ ଅଛି ଏବେ। ଫ୍ଲିପକାର୍ଟରେ ଅଛି।
ମାନେ ସତରେ ଆପଣଙ୍କ କଥା ଶୁଭୁନି। ହଁ ଶୁଭୁ କୁହନ୍ତୁ।
ମୁଁ ମୁଁ କହିଲି ମୁଁ ଫ୍ଲିପକାଟ୍ ରେ ଅଛି। ଏବେ ଶୁଗିଲା?
ହଁ ଏବେ ଶୁଭିଲା ଫ୍ଲିପକାର୍ଟରେ ଅଛନ୍ତି। ଆଚ୍ଛା।
କାଳୀପୂଜା ଟାଇମ୍ ରେ ଦୀପାବଳି ଥାଏ ନା। ତ ଦୀପାବଳି ବେଳେ ସେଥିରେ ଅଫର ଥାଏ। ତ ସେ ଅଫର ଟାଇମ୍ ବେଳେ ଲୋଡ ଅଧିକା ଥାଏ। ତ ସେଥିଲାଗି ଆଉ ଛୁଟି ନେଇ ହୁଏନା। ଯା କାମ ଦାମ ସାରିକି ଯାଇ ସେଠି କାମ କରୁ ଆଉ।
ଦେଖିଚି ସବୁ ଅଫର ଥାଏ ବୋଲିକି ଆସେ।
ଆଜ୍ଞା ଆଜ୍ଞା।
ଦୁର୍ଗା ପୂଜା ଆଉ କେମିତି କଣ ପାଳନ କଲେ?
ହୁଁ ଦୁର୍ଗା ପୂଜା ବେଳେ ତ ଆମର ମେନ୍ ଅଫର୍। ଟୋଟାଲ୍ ଟୋ ଟୋ ଟୋ ଟାଲି ଅଫିସରେ ଦ ସକାଳ ସାତରୁ ପୁରା ସନ୍ଧ୍ୟା କୁହନ୍ତିନି ରାତି ଦଶ ଏଗାର ଏମିତି ହେଇଯାଏ।
ମାନେ ଅଫିସରେ ଦୁର୍ଗା ପୂଜା ଟାଇମ୍ ରେ ଆପଣ କଣ କରନ୍ତି ମାନେ ଏତେ ସମୟ?
ଯୋଉଟା କି ଆମର ଏବେ ଧର ଆପଣଙ୍କ ଆମ ଅଫିସକୁୁ ଧର ପାନ୍ସଶ ପ୍ୟାକ୍ ଟ୍ ଆସେ ସେ ଟାଇମ୍ ରେ ହଜାର ବାରଶ ପ୍ୟାକେଟ ଆସେ। ମାନେ ଡବଲ ଏକାଥରେ।
ପ୍ୟାକେଟ ଆସେ?
ସଲ ଧର ପ୍ୟାକେଟ୍ ହିସାବରେ ମୁଁ ଆପଣଙ୍କୁ ବୁଝେଇଲି। ଯେତେଟା ଆଇ ଆଇଟମ୍ କେତେ ଲୋକ ମଗାନ୍ତି। ଧର ଜ ଜ ସେଟା ଟାଇମ୍ ରେ ଅଫର ତ ଗୋଟେ ଲୋକ ଦିଟା, ଚାରିଟା, ପାନ୍ସଟା ଏମିତି ହବ। ଡ୍ରେସ ସବୁ ମଗାନ୍ତି ନା ତ ସବୁ ଡବଲ ହେଇଯାଏ।
ଆଚ୍ଛା ଆଚ୍ଛା ଅଫର ଟା ବି ଥାଏ ଯେ ହେଲେ ମାନେ ଅର୍ଡର ପାକ୍ କୁ ଗଲା ବେଳେ ସେ ଅଫର ଟା ରେଟ ଟିକେ ଅଧିକ ବଢ଼ିଯାଏ।
ସେଇଟା କଣ କହିଲେ ଟାଇମିଂ ଥାଏ। ଟାଇମିଂ ୱି
ନାଇଁ ଟାଇମିଂ ହିସାବରେ ନୁହଁ ତ। ସେଟା ତ ସାଙ୍ଗେ ସାଙ୍ଗେ ଦେଖିଲେ ଏତ୍ ମାନେ ତା କିଛି ସମୟ ପରେ ଆଉ ଟିକେ ଅଧିକ, ଫ୍ଲିପକାର୍ଟ ରେ କହିବାକୁ ଗଲେ ସବୁବେଳେ ପାଇଁ ଅଧିକ କାହିଁ ଥାଏ? ମାନେ ଉଁ ଆପଣଙ୍କ ମୋ କଥାକୁ ଖରାପ ଭାବିବେନି କିନ୍ତୁ ମୁଁ ଦେଖିଚି ବହୁତ ଥର। ଆଉ ସମସ୍ତେ ବି ଦେଖିଚନ୍ତି। ସେଇଥିଲାଗି ମୁଁ ବେଳେ ବେଳେ ଦେଖିଚି ବୋଲି ତ ଆପଣଙ୍କୁ କହିଦେଲି।
କିନ୍ତୁ ଆପଣ କିଛି ଭୁଲ କହୁନଥିବେ ମୁଁ ବୁଝିପାରୁଚି। ହେଲେ ବି କଣ କରିବା କେତେବେଳେ କଣ ଉଁ ଥିବ ସେମିତି ନାଇଁ। କିନ୍ତୁ ମୁଁ ଯେତିକି ଅର୍ଡର କରିଚି ମୋର ମୁଁ ଅଫର୍ ହିଁ ପାଇଛି।
ନାଇଁ ମୋର ତ ମୁଁ ତ କରିଚି। ମାନେ ଗୋଟେ ଗୋଟେ ଜିନିଷ ଟିକେ ବେଶି
ହଁ।
କିନ୍ତୁ ଗୋଟେ ଗୋଟେ ଜିନିଷ ଟିକେ ଉଁ ମାନେ କମ୍ କମ୍ ହେଇଥାଏ। ଫ୍ଲିପକାର୍ଟ ରେ।
ଆଜ୍ଞା ଆଜ୍ଞା ଠିକ୍ ଅଛି, କେତେବେଳେ କଣ ଅସୁବିଧା ସୁବିଧା ହଉଥିବ ସେଇଟା ଜଣେଇବେ ନହେଲେ ଫର ଟାଇମ୍ ରେ ମତେ ବି ଯଦି ସେ ଜିନିଷ ଟା ସେୟାର କରିଦେବେ ମୁଁ ଦେଖି କହିଦେବିବେ ନାଇଁ ଏଇଟା ଅଧିକା ଅଛି କି କମ ଅଛି କଣ ଅଛି ମୁଁ ଜଣେଇ ଦେଇ ପାରିବି ଆପଣଙ୍କୁ।
ଆଜ୍ଞା ଆଉ ଟାଇମ ହିସାବରେ ଯୋ ଆପଣ କହୁଛନ୍ତି ମାନେ ଟାଇମିଂ ତ ତାର ଥାଏ ଟାଇମିଙ୍ଗ ଟା ମାନେ କେତେ ସମୟ କେତେ ଭି ତରେ ବି ଥାଏ ସେଟା କାଉଣ୍ଟିଙ୍ଗ ହୁଏ।
ଆଜ୍ଞା ଆଜ୍ଞା, ସିଏ କଣ ହୁଏ ନା କେତେବେଳେ ନୋଟିଫିକେସନ ଆସେ ଦେଖିବ ଗୋଟେ ମେସେଜ ଯା ଟୁ ଆୱାର ଅଫର୍ କି ସିକ୍ସ ଆୱାର ଅଫର୍, କି ବାରଟା ପରେ ମିଡ ନାଇଟ୍ ଅଫର୍ ଏମିତି ସବୁ ଟାଇମିଙ୍ଗ ଆସେ ତ ଘଣ୍ଟାଏ ଭିତରେ ଘଣ୍ଟାଏ ଭିତରେ ଅର୍ଡର କଲେ ଧର ଶହେ ଟଙ୍କା ଜିନିଷ ଟା ଅଶି ଟଙ୍କା। ଏମିତି ପଡିବ ତାହା ବୋଲି ନୁହେଁ ଯେ ଶହେ ଟଙ୍କା ଜିନିଷ ପଚାଶ ଟଙ୍କା ଆସେ। ସେମିତି ହବନି। ଟ୍ବେଣ୍ଟି ପର୍ସେଣ୍ଟ୍, ଥାର୍ଟୀ ପର୍ସେଣ୍ଟ ଏମିତି କମିବ। ନା ନା ହୁଏ ସେଇଟା ହୁଏ ଯେତେବେଳେ ଆମର ବିଗ ବିଲିୟନ ଯୋଉଟା ଆସେ ଯୋଉଟା କି ଦଶହରା ବେଳେ ସେଇ ଟାଇମ ରେ ଅ-ଅ ଅଫର୍ ଫିପ୍ଟି ସେଭେନ୍ଟି ଶିଷ୍ଟି ଏମିତି ଭଳିଆ ଲାଗେ। ମାନେ ଶହେ ଟଙ୍କା ଜିନିଷ ବି ଦରକାର ପଡ଼ିଲେ ପଚାଶ ଟଙ୍କାରେ ବି ମିଳିବ।
କେତେବେଳେ କାହା ପାଖକୁ କଣ ଯାଇଥିବ, ମାନେ ଆମେ ତ ଯେବେ ବି ଅର୍ଡର କରୁ ସେବେ ସେମିତି ତା ରେଟ୍ ଟା ଅଧିକ ଥାଏ ଅଫର ଥିଲା ବେଳେ। ତା ମାନେ ନୁହେଁ ଯେ ତା ସେଇଟା ତମକୁ କମ୍ ରେ ଦେଇଦେବେ କିନ୍ତୁ ଟିକେ ଅଧିକ ଲାଗେ ଆଉ।
ହେଇଥିବ ଆଉ ଆପଣ ଆଉ କୋଉଥିରେ ଅର୍ଡର କରନ୍ତି ଫ୍ଲିପକାର୍ଟ କରନ୍ତି ନା ଆଉ
ନାଇଁ ମୁଁ ଫ୍ଲିପକାର୍ଟ ରେ ମୁଁ ସବୁ ବେଳେ ପାଇଁ କରେ। ଯେତେ କମ୍ ଥିଲେ ବି ଅଧିକ ଥିଲେ ବି ମୁଁ
ନାଇଁ କିଛି ଅସୁବିଧା ସୁବିଧା ହେଲେ ମତେ ପଚାରିଦେବେ ଯଦି କିଛି ଅସୁବିଧା ହେଲା କଣ ହେଲା। ମୁୁଁ ସବୁବେଳେ ରେଡି ଅଛି।
ଆଜ୍ଞା ଆଉ ଆପଣ ଦଶହରାରେ କୋଉଠି କୁଆଡ଼େ ବୁଲିବାକୁ ଯାଇଛନ୍ତି ନା ଯାଇନାହାନ୍ତି?
ଦଶହରାରେ କ ଯାଇଥିଲି କଟକ ଯାଇଥିଲି।
କଟକ ଦ-ଅ-ଅ-ଉ କଟକ ଦଶହରା ଟିକେ ଭଲ ହୁଅନ
ହଁ ସେଟା ତ ଫେମସେ। ଚାନ୍ଦି ମେଢ଼, ସୁନା ମେଢ଼ ସବୁ ଦେଖିଛି। ଭୁବନେଶ୍ଵରରେ ଯୋଉ ଭସାଣି ଟାଇମ୍ ବି ଯାଏ ସେଇ ଟାଇମ୍ ରେ ଏଞ୍ଜୋଏ କରେ ସେ ଟାଇମ୍ ରେ ଆଉ। ଆଉ ଆପଣ କେମତି କଣ ଏଯୋଏ କଲେ ଦଶହରା,
ଘର ପାଖ ପାଖରେ ହିଁ ଦଶହରା ହୁଏ ଆଉ ସବୁ ଲୋକମାନେ ଆସନ୍ତି ଦେଖିକି ଯାଆନ୍ତି। ପାଞ୍ଚ ଦିନ ତ ହୁଏ। ଆଉ ଦୋକାନ ବଜାର ବି ପଡ଼େ ସବୁ ପାଳନ ଯେମିତି ହୁଏ। ହୁଏ ଆଉ, ଆଉ କୋଉଠି ଜି ଯାଉନ ଆଉ ଘର ପାଖରେ ହୁଏ ନା। ଆଉ କୋଉଠି ଯିବାକୁ ସମୟ ହୁଏନି। ଆଉ ଇଚ୍ଛା ବି ହୁଏନି।
ଓହୋ ଘର ପାଖରେ ହେଲେ ଆଉ କାଇଁ କୁଆଡ଼େ ଯିବେ। ଆଉ କଣ କିଣା କିିଣି ସବୁ କରନ୍ତି?
ନାଇଁ କଣ ପଡେ କି ଏତେ ବି ଦୋ ଦୋକାନ ପଡ଼େନି ଖାଲି ଖାଇବା ଜିନିଷ ପଡ଼େ। ବାସ୍ ଆଉ କେତେ ଝିଅ ପିଲାଙ୍କର କଣ କସ୍ମେଟିକ ପଡ଼େ। ଅ ସେଇଆକୁ କଣ କିଣିବୁ ଆମେ ଅନଲାଇନ ଅର୍ଡର କରିଦଉ। ଅନଲାଇନ ଅର୍ଡର କରିଦଉ ସେଥିଲାଗି ସେଟା ଅନଲାଇନ ବେଳେବେଳେ ଅର୍ଡର କରିଦବୁ ଆଉ କିଣ କିଣୁନୁ।
ଆଜ୍ଞା ଆଜ୍ଞା ଆଜ୍ଞା।
ଅନଲାଇନରେ ଚାରିଟା ପାଞ୍ଚଟା ଜିନିଷ ନା ଟିକେ କମ୍ ରେଟ୍ ରେ ଆସେ ନା କାନ ଫୁଲ। ହଁ ସେଥିଲାଗି ଆଉ ଦୋକାନ ଦୋକାନ ବଜାରରେ କେତେବେଳେ କେମିତି ଇଛା ହେଲେ ନା ସବୁବେଳେ କିଣୁନୁ।
ସେଟା ଗୋଟେ ମଜା ଲାଗେ କାହିଁକିନା ପାଞ୍ଚ ଜଣ ଛଅ ଜଣ ଏ ଏକଜୁଟ ହେଇ ଯାଉଥିବ ସେ ଯଉ ଯୋଉ ମାଆ ମାନେ ପରିସ୍ଥିତିରେ ଯୋଉ ସିଚୁଏସନରେ ଯାହା ଥିବ ତାକୁ ଦେଖିକି ଦଶହରାର ମଜା ପୁରା ଅଲ ଲଗା ଲାଗେ।
ହଁ ସେଇଟା ତ ଠିକ୍ କହିଛନ୍ତି ଆପଣ।
ଆଜ୍ଞା ଆଜ୍ଞା। ଆପଣ ପଢ଼ାପଢ଼ି କଣ କରୁଚ
ହଁ ଚାଲଚି ଏବେ ପ୍ଲସ ଥ୍ରୀ ଚାଲଚି ସେକେଣ୍ଡିଅର।
ଆଜ୍ଞା ଆଜ୍ଞା। ସାଇନ୍ସ ନା ଆର୍ଟସ୍?
କଣ କହିଲେ?
ସାଇନ୍ସ ନା ଆର୍ଟସ୍?
ନାଇଁ ଆର୍ଟସ ଚାଲିଚି।
ହୁଁ ହୁଁ ହୁଁ। ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମାଆ ବାପା, ମୁଁ, ଭାଇ, ସାନ ବାପା, ସାନ ମା। ଆଉ ଆପଣଙ୍କ ଘରେ?
ଯାହଉ ଆପଣଙ୍କର ମାନେ ବାପା ହେଲେ ଦି ଭାଇ ନାଇଁ?
ହଁ ଦି ଭାଇ।
ନାଇଁ ଆମ ଘରେ ବାପା ହେଲେ ତିନି ଭାଇ ତିନ ତିନି ତିନି ବାପା ତିନି ବୋଉ ଆମେ ତାଙ୍କ ତିନି ଜଣଙ୍କର ପାଞ୍ଚ ପୁଅ, ତିନି ଭାଉଜ ଆଉ ଗୋଟେ ଗୋଟିଏ ଝିଅ ଦି ପୁଅ। ବଡ ଫ୍ୟାମିଲିଟା ଆଉ। ଆପଣଙ୍କ ଭଳି ଯେ
କଣ ତିନିଟା, ଆପଣଙ୍କର ଭାଉଜ ତିନିଟା ନା କଣ?
ନାଇଁ ଆମେ ଟୋଟାଲ ଫ୍ୟାମିଲିରେ ମୁଁ କହିଲି। କିନ୍ତୁ ଆମେ ହେଲୁ ଦି ଭାଇ ବାପା ବୋଉ।
ଆଚ୍ଛା।
ଆଜ୍ଞା।
ନାଇଁ, ଆପଣ ମ୍ୟାରେଜ ପର୍ସନ ନା ଅନମ୍ୟାରେଡ଼ ପର୍ସନ?
ମୁଁ ଘରେ ସବା ସାନ। ଅଲରେଡି ତିନି ଭାଇ ବାହା ହେଇଗଲେଣି, ଆମର ପାଞ୍ଚ ଭାଇ ତ ମତେ ବି ସେଇ ପାଞ୍ଚ ଜଣ ତ ତିନି ଜଣ ବାହା ହେଇଗଲେଣି, ଆମେ ଆଉ ଦି ଭାଇ ଅଛୁ। ତ ମୋ ପାଳି ପଡ଼ିଲା ବେଳକୁ ଆହୁରି ହୁଁ ପାଞ୍ଚ ବର୍ଷ।
ଆରେ ପାଞ୍ଚ ବର୍ଷ ଅଛି।
ଆଜ୍ଞା। ଆ ପଚିଶ ଛବିଶ ବର୍ଷ ହେଲା ଆଉ ଆଜ୍ଞା ଆଜ୍ଞା, ଆପଣଙ୍କ କଥା ବି ଶୁଣି ବହୁତ ଖୁସି ଲାଗିଲା।
ରୁହନ୍ତୁ, ଆପଣଙ୍କର ବି ଯାହା ବି ଚାଲିଛି ଭଲରେ ଚାଲୁ।
ଆଜ୍ଞା ଆଜ୍ଞା। ମୁଁ କହିଲି ଶୁଣ ହ୍ୟାଲୋ।
ହଁ କୁହନ୍ତୁ।
ମୁଁ କହିଲି କି ଯୋଉ ଆପଣ ଯେତେବେଳେ କୌଣସି ଅର୍ଡର କରୁଥିବେ ମତେ ଟିକେ ପଚାରିଦେବେ, କାହିଁକିନା ଯଦି କିଛି ଅଫର ଥିବ କି ଡିସକାଉଣ୍ଟ ଥିବ ତ ମୁଁ ସେତେବେଳେ ଆପଣଙ୍କୁ ଜଣେଇଦେବି ବୁଝିଲେ? ହଁ କାଲି ଲି ଠାରୁ କାଲି ଠାରୁ ଗୋଟେ ଅଫର୍ ଅଛି, ଆ ବୋଟ୍
ଅଫର ଶୁଣନ୍ତୁ ଅଫର ଚାଲିଚି ଚାଲିଚି କି ଚାଲିନି କିନ୍ତୁ ମେସେଜରେ ତ ମାନେ ମ୍ୟା ସେଜ ନୁହଁ, ମାନେ ଫ୍ଲିପକାର୍ଟକୁ ଗଲାକୁ ଦେଖଉଛି ଏତିକି ପରସେଣ୍ଟ ସେଲ୍ ଲେ। ଖା ହେଇଛି, ବୋଧେ ଲାଗୁଚି ଚାଲିଚି।
ସେ କାଲିଠୁ ଆରମ୍ଭ ହବ ଗୋଡ ସେଲ।
ହଁ ହଁ ସେଇଟା ସେଇଟା ମୁଁ ସେଇଟା ଦେଖି ସେଇଟା ଦେଖି ଆପଣଙ୍କୁ କହୁଚି। ସେଇଟା ଚାଲିଚି କି ଚାଲିନି ସେଇଟା ହିଁ ଆକ୍ଚୁଆଲି ବୁଝିପାରୁନି।
ନାଇଁ ନାଇଁ ନାଇଁ, ସେଇଟା ଚାଲିବ, କାଲିଠାରୁ ଚାଲିବ ଆଉ କାଲିଠାରୁ ଅଫର ରହୁଛି, ତାର ଭଲ ଅଫର କଣ ରହୁଛି ଆମେ ଦେଖୁଥିଲେ ଆଡଭାଟାଇଜ ହେରିକା ଆମ କତିକି ବି ସବୁ ଆସୁଛି, ଏ ଭିଡିଓ ହେରିକା ସବୁ ଭଲ ଅଫର ରହିବ ବୋଲି ଆଉ।
ନାଇଁ ସେଥିରେ ଉମ୍ ଡ୍ରେସ ଗୁଡା ଟିକେ ଅଧିକ ମାନେ ପଇସା ଦେଖଉଛି, ମାନେ ଯୋଉଥିରେ ଆ ଅଲଗାଥିରେ କମ୍
ନାଇଁ ଏ ଗୋଡସଲ ରେ ଦେଖ ତମେ ଗୋଡ ସେଲ ରେ ଦେଖ ଭଲ ରହିବ ଠିକ ଅଛି।
ଆଚ୍ଛା ଧନ୍ୟବାଦ।
ଆଜ୍ଞା ଆଜ୍ଞା ରହୁଛି ଆଜ୍ଞା ଫି ହେଲେ ଆପଣଙ୍କୁ ମେସେଜ କରିକି କଥା ହେବେ ଆଜ୍ଞା।
ଜୟ ଶ୍ରୀ ରାମ।